ହ୍ୟାଲୋ।
ହୁଁ ନମସ୍କାର!
ନମସ୍କାର!
କଣ କରୁଛ?
ଏଇ ବସିଛି ଆଉ।
ହୁଁ, ହୁଁ ଆଉ ଖାଇସାରିଲଣି?
ହଁ, ତମେ ଖାଇ ସାରିଲଣି?
ହଁ, ଖାଇସାରିଲିଣି।
ଏତେ ଧୀରେ କଥା ହଉଛ ଯେ?
ଶଭୁନି?
ଜଷ୍ଟ ଟିକେ ଟିକେ ଶୁଭୁଛି।
ହ୍ୟାଲୋ।
ହଁ, ଏବେ ସୁବିଲା କୁହ। କଣ କରୁଛ?
ମୁଁ ବି ବସିଥିଲି।
ଆଛ୍, ତମେ ବାହାରକୁ ବୁଲିବାକୁ ଯାଅ? ଭଲ ଲାଗେ ତମୁ ବୁଲିବାକୁ?
ହଁ।
ଚିଲିକା ଯାଇଚ?
ହଁ।
ଚିଲିକା ବିଷୟରେ କିଛି କୁହ? ହ୍ୟାଲୋ। ହ୍ୟାଲୋ।
ହ୍ୟାଲୋ।
ହଁ।
କଣ କହିଲେ?
ମୁଁ କହିଲି, ଚିଲିକା ବୁଲିବାକୁ ଯାଇଛ? ଚିଲିକା ବିଷୟରେ କିଛି କୁହ, କଣ ଜାଣିଛ?
ଚିଲିକା ଏକ ପର୍ଯ୍ୟଟନ ସ୍ଥଳୀ।
ଆଜ୍ଞା।
ଚିଲିକା ଏକ ପର୍ଯ୍ୟଟନସ୍ଥଳୀ। ଯାହାକି ଓଡ଼ିଶାରେ ଅବସ୍ଥିତ। ଏଠାରେ ବହୁତ ଲୋକ ଆସି, ବୁଲାବୁଲି କରି ଯାଆନ୍ତି।
ହୁଁ।
ଆପଣ କହିପାରିବେ କି, ଓଡିଶାର ଆପଣଙ୍କୁ ମୁଁ ପଚାରୁଛି କୁହନ୍ତୁ?
ହୁଁ।
ଓଡ଼ିଶାର ପର୍ଯ୍ୟଟନ ବିକାଶ, ର ଚିଲିକା ବିଷୟରେ କିଛି କୁହନ୍ତୁ?
ଚିଲିକା ହ୍ରଦ ହଉଛି ଏସି ଏସିଆର, ସବୁଠାରୁ ବଡ ଲବଣା ତ ଜଳ ହ୍ରଦ। ଠିକ୍ ଅଛି। ଏହା ପ୍ରଗ୍ ଏଟା ହଉଛି ପ୍ରବାସୀ ପକ୍ଷୀ, ବାହାର ଦେଶର ପକ୍ଷୀ ମାନେ ସବୁ, ଡଲ୍ଫିନ୍ ଯୋଉ ଡଲଫିନ୍ ମାଛ ଏଇ ସବୁ ପାଇଁ ଜାଗା ଟା ପ୍ରସିଦ୍ଧ। ଏଠି ବହୁତ ସାରା ଲୋକ ପ୍ରତିଦିନ ପ୍ରତିଦିନ ହଜାର ହଜାର ଲୋକ ଆସନ୍ତି ଏଠି ଭ୍ରମଣ ପାଇଁ। ଏହା ଏହା ରାଜ୍ୟର ପର୍ଯ୍ୟଟନ ଓ ଅତି ଅର୍ଥନୀତିର ବିକାଶ
ହ୍ୟାଲୋ। ହ୍ୟାଲୋ।
ହଁ।
ଆଜ୍ଞା କୁହନ୍ତୁ?
କୋଣାର୍କ ସୂର୍ଯ୍ୟ ମନ୍ଦିରର ଐତିହାସିକ ଗୁରୁତ୍ଵ।
କୋଣାର୍କ ସୂର୍ଯ୍ୟ ମନ୍ଦିର କୋଣାର୍କ ସୁଯ୍ୟ ର୍ଯ୍ୟ ମନ୍ଦିର ତେରଶହ ଶତାବ୍ଦୀରେ ନିର୍ମିତ ହୋଇଥିଲା ଏହା ରାଜା ନରସିଂହ ଦେବ ଦ୍ଵାରା ନିର୍ମିତ ହୋଇଥାଏ ହୋଇ ଏକ ଅଦ୍ଭୁତ ସ୍ଥାପ ଏଇତ କଳାର ନମୁନା ହ ୟୁ ନିଅକ୍ ବିଶ୍ଵ ଐ ଐତିହାସିକ ସ୍ଥଳ ଭାବେ ସ୍ୱୀକୃତ। ଏହା ଓଡ଼ିଶାର ଗୌରବ ଏବଂ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଅଟେ। ଯାହାକି ଓଡ଼ିଶାରେ ଅବସ୍ଥିତ।
ହଁ
ଆପଣ କୁହନ୍ତୁ ପୁରୀ କାହିଁକି ଏକ ପ୍ରମୁଖ ପର୍ଯ୍ୟଟନ ଅଟେ?
ଆଛା ତମେ ଜଳ ସମୁଦ୍ର ସମୁଦ୍ର ପାଇଁ ପ୍ରସିଦ୍ଧ। ବିଶ୍ଵର ପ୍ରସିଦ୍ଧ ପ୍ରତିବର୍ଷ ରଥ ଯାତ୍ରା ସମୟରେ ଲକ୍ଷ ଲୋକ ଭକ୍ତ ଏଠାକୁ ଆସନ୍ତି ପୁରୀ ଧାର୍ମିକ ସାଂସ୍କୃତିକ ପ୍ରାକୃତିକ ମହତ୍ତ୍ୱ। ଏହାକୁ ଏକ ତ ଏହାକୁ ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ବୋଲି କୁହାଯାଏ। ବହୁତ ଲୋକ ଆସନ୍ତି ପ୍ରତ୍ୟେକ ବର୍ଷ ତ ସେଥିପାଇଁ ଆମେ ଭାବୁ କିି ଓଡିଶାର ସେଇଟା ହଉଛି ବହୁତ ବଡ ପର୍ଯ୍ୟଟନ ସ୍ଥଳୀ ଆଉ।
ଆଜ୍ଞା।
ତମେ ଯାଇଛ ପୁରୀ?
ନାଇଁ ନାଇଁ।
ଯାଇନ?
ନା। ଡୋରି କେବେ
ସତରେ ତମେ ଓଡିଶାର ଲୋକ ଟି?
ହଁ।
ଆଚ୍ଛା ହଉ ଠିକ ଅଛି, ଶିମିଳିପାଳ ଯାଇଛ ଶିମିଳିପାଳ ଜାତୀୟ ଉଦ୍ୟାନ ବିଷୟରେ କିଛି କୁହ?
ଶିମିଳିପାଳ ଓଡ଼ିଶାର ଏକ ପ୍ରସିଦ୍ଧ ଜାତୀୟ ଉଦ୍ୟାନ ଓ ବାଗ ବାଘ ସଂରକ୍ଷଣ କେନ୍ଦ୍ର ଅଟେ। ଏଠାରେ ବାଘ, ହାତ ତୀ, ହରିଣ ଓ ବିଭିନ୍ନ ପ୍ରକ୍ଷୀ ପ୍ରଜାତି ଦେଖାଯାଏ। ଏହା ଜୈବ ବୈଧବ ଓ ପ୍ରାକୃତିକ ସୌନ୍ଦର୍ଯ୍ୟ ପାଇଁ ପ୍ରସିଦ୍ଧ ଅଟେ।
ଆଛା।
କୁହନ୍ତୁ ଓଡ଼ିଶାର ପର୍ଯ୍ୟଟନ ଶିଳ୍ପର ଅର୍ଥନୀତି ବିଷୟରେ? ହ୍ୟାଲୋ।
ପର୍ଯ୍ୟ
କଣ କହିଲେ ଶୁଭିଲାନି?
ଭିତକନିକାର ଜାତୀୟ ଉଦ୍ୟାନ ବିଷୟରେ?
ଭିତରକନିକା ଜାତୀୟ ଉଦ୍ୟାନ କେନ୍ଦ୍ରାପଡ଼ା ଜିଲ୍ଲାରେ ଅବସ୍ଥିତ।
ହୁଁ।
ଏହା ଲବଣାକ୍ତ ଜଳର କୁମ୍ଭୀର। ଏବଂ ଜଙ୍ଗଲ ବିଭିନ୍ନ ପ୍ରଜାତିର ପକ୍ଷୀ ପାଇଁ ପ୍ରସିଦ୍ଧ। ଏହା ଭାରତର ଏକ ଗୁରୁତ୍ୱପୂର୍ଣ୍ଣ ଜୈବ ବିବିଧତା ଅଞ୍ଚଳ। ଏବଂ ପ୍ରମୁଖ ପର୍ଯ୍ୟଟନ କେନ୍ଦ୍ର ଅଟେ। କୁହନ୍ତୁ ଧଉଳିର ଐତିହାସିକ ଗୁରୁତ୍ୱପୂର୍ଣ୍ଣ ବିଷୟରେ।
ଧଉଳି ଭୁବନେଶ୍ଵର ନିକଟରେ ଅଛି ଧଉଳିଚା। ଏଇଟା ଏଠି କଳିଙ୍ଗର ଯୁଦ୍ଧ ହେଇଥିଲା ଯୁଦ୍ଧ ପରେ ସମ୍ରାଟ ଅଶୋକ। ବୌଦ୍ଧ ଧର୍ମ ଗ୍ରହଣ କରିଥିଲେ ଧଉଳି ଶାନ୍ତିସ୍ତୂପ ଓ ଅଶୋକଙ୍କର। ଶିଳାଲିିପି ପାଇଁ ପ୍ରସିଦ୍ଧ। ତମେ ନନ୍ଦନକାନ୍ଦନ୍ ପ୍ରାଣୀ ଉଦ୍ୟାନ ବିଷୟରେ କିଛି କୁହ ତ।
ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ କୁ। ଭୁବନେସ୍ୱରରେ ଅବସ୍ଥିତ ଏହା ଏକ ଧ ବାଘ, ସିଂହ, ହା ଏବଂ ବିଭିନ୍ନ ବନ୍ୟପ୍ରାଣୀ ପାଇଁ ପ୍ରସିଦ୍ଧ। ଏହା ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳ ହେବା ସହିତ ବନ୍ୟ ଜୀବଜନ୍ତୁ। ଙ୍କୁ ମଧ୍ୟ ସଂରକ୍ଷଣ କରିଥାଏ।
ହ
ଆପଣ ଉଦୟଗିରି ଓ ଖଣ୍ଡଗିରି ଗୁମ୍ଫା ବିଷୟରେ କିଛି କୁହ।
ଉଦୟଗିରି ଆଉ ଖଣ୍ଡଗିରି ଗୁମ୍ଫା ଭୁବନେଶ୍ଵରରେ ଅବସ୍ଥିତ। ଅ ଏହା ପ୍ରାଚୀନ ଜୈନ ଗୁମ୍ଫା। ଏଗୁଡିକ ଖାରବେଳଙ୍କ ଶାସନ କାଳରେ ନିର୍ମିତ ହୋଇଥିଲା। ଏହାର କଳାକୃତି ଏବଂ ଐତିହାସିକ ମହତ୍ୱ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଓଡିଶାର ଧାର୍ମିକ ପର୍ଯ୍ୟଟନ ଗୁରୁତ୍ୱ ବିଷୟରେ କିଛି କୁହ।
ଓଡ଼ିଶାର ଧାର୍ମିକ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ ପୁରୀ ଜଗନ୍ନାଥ ମନ୍ଦିର। ଲିଙ୍ଗରାଜ ମନ୍ଦିର ମା ସମଲେଶ୍ଵରୀ ମନ୍ଦିର ଏବଂ ତାରିଣୀ ପୀଠ। ଅତି ଧାର୍ମିକ ସ୍ଥଳ ଲକ୍ଷେ ଲୋକ ଭକ୍ତଙ୍କୁ ଆକର୍ଷିତ କ କରି। ଏହା ରାଜ୍ୟର ପର୍ଯ୍ୟଟନ ଓ ଅର୍ଥନୀତିକୁ ମଧ୍ୟ ସୁଦୃଢ କରିଥାଏ।
ବ ମ ବ
ଓଡ଼ିଶାର ସାମୁଦ୍ର ତଟ ଗୁଡ଼ିକର ଗୁରୁତ୍ୱ ବର୍ଣ୍ଣନା କର।
ସମୁଦ୍ରିକ ତଟ ଓଡିଶାର ପୁରୀ ଗୋପାଳପୁର ଚନ୍ଦ୍ରଭାଗା। ଆ ପାରାଦିପ୍ ସମୁଦ୍ର ତଟ ପର୍ଯ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ର। ଏହି ସମୁଦ୍ର ତଟ ଗୁଡିକ ପ୍ରାକୃତିକ ସୌନ୍ଦର୍ଯ୍ୟ। ସୂର୍ଯ୍ୟ ଉଦୟ ଓ ସୂର୍ଯ୍ୟାସ୍ତ ର ମନୋରମ ଦୃଶ୍ୟ ସେ ପାଇଁ ବହୁତ ପ୍ରସିଦ୍ଧ।
ଓଡିଶାର ପର୍ଯ୍ୟଟନ ବିକାଶ ପାଇଁ ସରକାରଙ୍କର କିଛିଟା ପଦକ୍ଷେପ କହିଲ।
ଓଡ଼ିଶା ଓଡ଼ିଶା ସରକାରର ପର୍ଯ୍ୟଟନ ସ୍ଥଳ ଗୁଡ଼ିକର ବିକାଶ ପାଇଁ। ସରକାର ଯାତାୟାତ ସୁବିଧା ହୋଟେଲ ନିର୍ମାଣ ଏବଂ ପ୍ରଚାର ପ୍ରସାର ମାଧ୍ୟମରେ। ପର୍ଯ୍ୟଟନର ଉନ୍ନତି ପାଇଁ କାର୍ଯ୍ୟ କରୁଛୁ। ଏହା ଦ୍ୱାରା ଦେଶ ବିଦେଶରୁ ଅଧିକ ପର୍ଯ୍ୟଟନ ଆକର୍ଷିତ ହୋଇ ଆସିବେ।
ଆପଣ କୁହନ୍ତୁ ଗୋପାଳପୁରର ସମୁଦ୍ର ତଟ ବିଷୟରେ କିଛି।
ଗୋପାଳପୁର ସମୁଦ୍ର ଗଣ୍ଡଟି ଗଞ୍ଜାମ ଜିଲ୍ଲାରେ ଅବସ୍ଥିତ। ଏହା ଓଡିଶାର ଏକ ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ଏଠାରେ ସମୁଦ୍ରର ମନୋରମ ଦୃଶ୍ୟ ଶାନ୍ତ ପରିବେଶ ଓ ସମୁଦ୍ରର ବେଳାଭୂମି ପର୍ଯ୍ୟଟକ। ମାନଙ୍କୁ ଆକର୍ଷିତ କରେ। ଚନ୍ଦ୍ରଭାଗ ସମୁଦ୍ର ତଟ ବିଷୟରେ ତମେ କୁହ।
ଚନ୍ଦ୍ରଭାଗା ସମୁଦ୍ର ତଟ କୋଣାର୍କ ନିକଟରେ ଅବସ୍ଥିତ। ଏହା ସୂର୍ଯ୍ୟୋଦୟ ଅପୂର୍ବ ଦୃଶ୍ୟ ପାଇଁ ପ୍ରସିଦ୍ଧ। ପ୍ରତିବର୍ଷ ଚନ୍ଦ୍ରଭାଗା ମେଳା ଅନୁଷ୍ଠିତ ହୁଏ ଏହା ଓଡ଼ିଶାର ଏକ ଆକର୍ଷଣୀୟ ପର୍ଯ୍ୟଟନ ସ୍ଥାନ।
ଆ ଛି
ଆପଣ କୁହନ୍ତୁ ଏବେ ଓଡିଶାର ଇଗ ପର୍ଯ୍ୟଟନ ବିଷୟରେ କିଛି
ଇକୋ ପର୍ଯ୍ୟଟନ ହଉଛି ପ୍ରାକୃତି ଓ ପରିବେଶକୁ ସୁରକ୍ଷା ଦେଇ ପର୍ଯ୍ୟଟନର ବିକାଶ ଶିମିଳିପାଳ ସାତ କୋଶିଆ ଭିତର କନିକା ପେଦ୍ରିଗଡ଼ ଇକୋ ପର୍ଯ୍ୟଟନ ପାଇଁ ପ୍ରସିଦ୍ଧ। ଏହା ପରିବେଶ ସଚେତନ ପାଇଁ ବୃଦ୍ଧି କରାଇଥାଏ ସାତକୋଶିଆ ଅଭୟାରଣ୍ୟ ବିଷୟରେ ତମେ କୁହ ତ କିଛି।
ସାତକୋଶିଆ ଅଭୟାରଣ୍ୟ ମହାନଦୀ ତଟରେ ଅବସ୍ଥିତ। ଏହା ଘନ ଜଙ୍ଗଲ ବନ୍ୟଜନ୍ତୁ ଏବଂ ଘଡ଼ିଆଳ କୁମ୍ଭୀର ପାଇଁ ପ୍ରସିଦ୍ଧ କୃ୍ରତିମ ପ୍ରକୃତି ପ୍ରେମୀ ଓ ପର୍ଯ୍ୟଟନ ପାଇଁ ଏହା ଏକ ଆକର୍ଷଣୀୟ ସ୍ଥାନ ଅଟେ।
ଆଛା।
ଆପଣ କୁହନ୍ତୁ ଓଡ଼ିଶାର ପର୍ଯ୍ୟଟନ ମନ୍ଦିର ମାନଙ୍କ ଙ୍କର ଭୂମିକା କିଛି।
ଓଡିଶାକୁୁ ମନ୍ଦିର ମାଳିନୀ ରାଜ ବୋଲି କୁହାଯାଏ। ପୁରୀ ଜଗନ୍ନାଥ ମନ୍ଦିର ଲିଙ୍ଗରାଜ ମନ୍ଦିର ମୁକ୍ତେଶ୍ଵର ମନ୍ଦିର ଏବଂ କୋଣାର୍କ ମନ୍ଦିର ଲକ୍ଷ ଲକ୍ଷ ପର୍ଯ୍ୟଟକଙ୍କୁ ଆକର୍ଷିତ କରେ। ଏହି ମନ୍ଦିର ଗୁଡିକ ଓଡିଶାର ସାଂସ୍କୃତିକ ଐତିହାସର ପ୍ରତୀକ। ଓଡିଶାର ପର୍ଯ୍ୟଟନ ସ୍ଥଳୀ ଗୁଡିକର ସଂରକ୍ଷଣ କାହିଁକି ଆବଶ୍ୟକ?
ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଗୁଡିକର ସଂରକ୍ଷଣ ଆବଶ୍ୟକ କାରଣ ପର୍ଯ୍ୟଟନ ସ୍ଥଳ ଗୁଡ଼ିକ ରାଜ୍ୟରେ ଐତିହ୍ୟ ଓ ପ୍ରାକୃତିକ ସମ୍ପଦ ର ପରିଚୟ ବହନ କରେ। ସେଗୁଡ଼ିକ ସଂରକ୍ଷଣ ଦ୍ୱାରା ଆମର ପିଢ଼ି ଏହାର ମହତ୍ତ୍ଵ ବିଷୟରେ ଜାଣି ଏହା ପର୍ଯ୍ୟଟନ ଓ ଅର୍ଥନୀତିର ମଧ୍ୟ ବିକାଶ କରିଥାଏ। କୁହନ୍ତୁ? ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଗୁଡ଼ିକର ସଂସ୍କୃତିର ମହତ୍ଵ କଣ?
ଓଡ଼ିଶାର ପର୍ଯ୍ୟଟନ ସ୍ଥଳ ଗୁଡିକ ରାଜ୍ୟର କଳା ସଂସ୍କୃତି ସ୍ତା ପ୍ରତ ପରମ୍ପରାକୁ ପ୍ରତିଫଳିତ କରେ। କୋଣାର୍କ ପୁରୀ ଓ ଭୁବନେଶ୍ୱର ପରି ସ୍ଥାନ ଗୁଡିକ ଓଡିଶାର ସମୃଦ୍ଧ ଐତିହ୍ୟର ପରିଚୟ ଦେଇଥାଏ। ତମେ କୁହ? ଓଡିଶାର ପର୍ଯ୍ୟଟନ ସ୍ଥଳ ଗୁଡିକ ରାଜ୍ୟର ବିକାଶରେ ସହାୟକ ହବ କି?
ହଁ।
କେମିତି?
ପର୍ଯ୍ୟଟନ ଶିଳ୍ପ ରାଜ୍ୟରେ ଅର୍ଥ ବୃଦ୍ଧି କରେ। ରୋଜଗାର ସୃଷ୍ଟି କ ଏବଂ ଯାତାୟାତ- ହୋଟେଲ ଓ ହସ୍ତଶିଳ୍ପୀ ଶିଳ୍ପରେ ବିକଶିତ ହୋଇଥାଏ ଏହା ଓଡିଶାର ଅର୍ଥନୈତିକ ଓ ସାମାଜିକ ଉନ୍ନତିରେ ଗୁରୁତ୍ୱପୂର୍ଣ୍ଣ ଭୂମିକା କରିଥାଏ। ତେଣୁ ଓଡିଶାର ପର୍ଯ୍ୟଟନ ସ୍ଥଳ ଗୁଡିକୁ ସ୍ଥଳ ଗୁଡିକ ରାଜ୍ୟର ବିକାଶ ରେ ସହାୟକ ହୋଇଥାଏ।
ଆଚ୍ଛା।
ଦେଖ ଆପଣ ଆଉ କିଛି ପର୍ଯ୍ୟଟନ ସ୍ଥଳ ବିଷୟରେ ଜାଣିଛନ୍ତି କି?
ହୁଁ। ଆଉ ଖାଇ ସାରିଲୁଣି?
ହଁ ଖାଇସାରିଲିଣି।
କଣ ଖାଇଛ?
ମୁ ଆଜି ଖାଇଥିଲି ଭାତ ଆଉ ବଡ଼ ସୋଲା ତରକାରୀ।
ଆଚ୍ଛା ଆଚଛା ପଳେଇବ ଆଉ।
ତମେ?